ଆଁ
ହାଲୋ।
ହଁ ହାଲୋ।
ହାଲୋ।
ହଁ ମୋ କଥା ଶୁଭୁଛି?
ହଁ ହଁ ହଁ ଶୁଭୁଛି। କଣ କରୁଛ?
ଅଛି ବସିଛି ଆଉ। ତମେ?
ଗୁଡ ଇଭିନିଂ।
ହଁ ଗୁଡ୍ ଇଭିନିଂ।
ହଁ ମୁଁ ବି ହଁ ମୁଁ ବି ଅଛି ବାହାରେ ଠିଆ ହେଇଛି ଟିକେ। ଗରମ ହଉଛି ନା ଟିକେ ବାହାରକୁ ପଳେଇ ଆସିଛି।
ହଁ ଖରା ଦିନ ତ। ଏବେ ଗୁଳୁଗୁଳି ସମୟ ଆସିଲା ଆଉ ସେଥିପାଇଁ
ହଁ ସେଇୟା ସେ ହଁ।
ବେଶି ଗରମ ହଉଛି ଏଠି ହେଲେ ବି ତ। ଆଉ ଆମ ଘରେ ହେଲେ ବି ବେଶି ଗରମ ହଉଛି।
ହଁ ବା ବହୁତ ଜୋର ମୁଁ ଆଜି ଖାଇଛି। ଭାତ ଆଉ ମାଛ ତରକାରୀ। ତମେ କଣ ଖାଇଛ?
ହିଁ ହିଁ ମାଛ ତରକାରୀ ଯାହାହେଉ। ଆଉ ମୁଁ ତମ ଆମିଷ ଖାଉନି ସାଧା ଆଉ। ଭାତ ଆଉ ଏଇ ଯୋଉ ଚଣା ବୁତୁରା ହେଇଥିଲା। ଚଣା ବୁତ ଏ ଯୋଉ କାବୁଲି ବୁଟ। ସେ ତରକାରୀ ଆଉ ତି ଭେଣ୍ଡି ଆଳୁ ଭଜା।
ହଁ
ଏମତି ସବୁ ଖାଇଥିଲୁ
ସେ ସେ କାବୁଲି ବୁଟର ତମେ ଗଛ ଦେଖିଛ କି? କେମିତିଆ?
ଉଁ ନାହାଁ ଗଛ ଦେଖିନି। କିନ୍ତୁ ଦୋକାନରୁୁ କିଣା ହେଇକି ଅଣା ହଉଛି ତ ସେଇଟାକୁ ବତୁରାଇକି ତରକାରୀ କରା ହଉଛି ଆଉ। ଗଛ ଦେଖିନି ମାତ୍ର ଆଉ
ମାନେ ଖାଇବାକୁ ମୋତେ ବି ଭଲ ଲାଗେ। ସେ ତାର ଗଛ ଆକଚୁଆଲି କେମିତିଆ
ମୁଁ ହେଲେ ବି ଜାଣିନି ତା ଗଛ କିଭଳିଆ ଗଛ।
ଓ କୋଉଠି ଚାଷ ହଉଛି ସେ? କୋଉଠି ଚାଷ ହଉଛି କେଜାଣି? କୋଉଠି ଚାଷ ହଉଛି କେଜାଣି? ନେଇ ମାନେ
ଏ ହଁ ସେଟା ଇ ନେଟ ରେ ସର୍ଚ୍ଚ କଲେ ଜଣା ପଡନ୍ତା।
ହଁ ଠିକ୍ ଠିକ୍। ଏପଟେ ଆମର କାଇଁ ଚାଷ ହେବାର ତ ମୁଁ ଜାଣିନି
ନାଇଁ ଆମର ଏଇ ଜିଲ୍ଲାରେ ଏଇଗୁଡାକ ଚାଷ ବାସ ନାହିଁ। ଏଇଟା ସବୁ ପ୍ରାୟ ବାହାରୁ ଆସୁଛି ବୋଧେ
ହଁ ସେଇଆା। ଏଇଟା ଖାଲି ସେ ମଟର ମଟର ଗୋଟେ ହଉଛି। ଆଉ ସେଟା ଗୋଟେ ଖାଲି ଜାଣିଛି। ଆଉ ସେ ଜାଇ ଯାଇ ଯାଇ ଗୋଟେ ମିଳେନି ଯାଇ ଗୋଟେ ସେଟା ବି ଗୋଟେ ମାନେ ଏମିତି ତରକାରୀରେ ପକେଇ ଖାଉଛନ୍ତି ନା। ସେଟା ବି କେଜାଣି କୋଉଠି ଚାଷ ହଉଛି ନେଇଁ କି?
ଏ ଯେଉଁ ମଟର।
ନାଇଁ ନାଇଁ ଯୋଉ ଉଁ ଯାଇ ଯାଇ ଜାଇ ତଡକା ଯୋଉ କରୁଛନ୍ତି। ସରି ଜାଇ ତରକାରୀ ଯୋଉ କରୁଛନ୍ତି। ଜାଇ ଯାଣିନ? ସେ ଯଉ
ହଁ ହଁ ହଁ ଜାଣିଲି ଜାଣିଲି।
ଥାଉ ଜିଜୁ।
ହଁ ହଁ ସେଇଟା ବି ହଁ ସେଇଟା ବି ଟେଷ୍ଟ ଲାଗେ ଚଣା ଜାତୀୟ ଜିନିଷ ପ୍ରାୟ। ଏହିପଟେ ଆମର ଏଇ ଯେଉଁ ନୟାଗଡ଼ ଜିଲ୍ଲା ଏ ସେଇପଟେ ପ୍ରାୟତଃ। କରନ୍ତି। ସେ ଯାକ ଚଣା ଚାଷ କରନ୍ତି ଚଣା ବିରି ମୁ। ଗୋ ଏଗୁଡ଼ାକ ବେଶୀ ସେପରି। ଚାଷ ବାସ କରନ୍ତି ତ ଏଇପଟେ ସବୁ ଆଣନ୍ତି ସବୁ। ପ୍ରାୟ ଆମେ ଆମ ମାମୁଁ ଘର ଗାଁ ସେପଟେ ତ ସେପଟେ ଗଲେ ପ୍ରାୟ ବିରି, ବିରି, ଜାତୀୟ ଜିନିଷ ସେପଟେ ଭାରି ବଢିଆ ଲୋ-। ଲୋକମାନେ ବି ଚାଷ କରନ୍ତି ଆମର ଏଇପଟେ କଣ ଆମର ଖାଲି ହଳଦୀ ଚାଷ କରୁଛନ୍ତି ନା ଆଉ। ହଳଦୀ ପାଇଁ ଆମ ଜିଲ୍ଲା-
ହୁଁ ହୁଁ ହୁଁ ନାଇଁ ସେ ସେମାନେ। ଆକ୍ଚୁଲି ତାଙ୍କର ନା ମାନେ- ଖାଇବା ପିଇବା ପୁରା ବଢିଆ ଜାଣିଛ ନା ବହୁତ ଭେରାଇଟି ତାଙ୍କର ଆଇଟମ ଯାକ ବହୁତ ମାନେ। ବହୁତ ପ୍ରକାର ସେ ଆଇଟମ ସବୁ ଖାଆନ୍ତି। ଆଉ ବହୁତ ମାନେ ତାଙ୍କୁ ଜଣ ବିି ଭଲର। ରୋଷେଇ ନା ନାଇଁ। ବହୁତ ବଢିଆ ସେମାନେ ସବୁ ବନାନ୍ତି ତାଙ୍କର ପୁରା ଟେଷ୍ଟୀ, ଟେଷ୍ଟି ଖାଇବା। ସେପଟେ ହୁଁ ଆଉ ସବୁ କିଛି ପରିବା ସେପଟେ ମିଳେ ସବୁ କିଛି। ପରିବା ତମକୁ ଏଠି ଆମର କିଛି ମିଳିବନି ବଟ ସେପଟେ ସବୁ କିଛି ପରିବା ମିଳିବ। ମାନେ ଚାଷ ବହୁତ ଏପଟେ ଆମର କଣ କହିଲ ଯୋଉ ଯାଗହା ସବୁ ଜମି ଅଛି ହେଲା। ଏପଟେ ଆମର ଏତେ ଜମି ନାହିଁ। ଚଲିବା ଲାଗି ସେପଟେ ତମେ ଦେଖିବ ଖାଲି ଜମି ହିଁ ଜମି ଖାଲି ପଡିଛି।
ସେଇପଟେ ସମତଳ ଭୂମି ନା ପ୍ଲେନ୍ ଏରିଆ କହୁଛନ୍ତି। ଆଉ ଏପଟେ କଣ ଆମର ପାହାଡିଆ ।
ହଁ ସେମାନେ କଣ କି ସବୁ ଧାନ ଚାଷ ଯେତେବେଳେ ହୁଏ ସେତେବେଳେ ସେ ଧାନ ଚାଷ କରନ୍ତି। ହେଲା ବାକି ଧାନ ଚାଷ ସରିଲା ପରେ ସବୁ ସେମାନେ ମାନେ ଅଲଗା ଚାଷ ସବୁ ମାନେ ଲାଗନ୍ତି ମାନେ ଯୋଉ ଟାଇମ ରେ ଯୋଉ ଚାଷ ସବୁ ହୁଏ ସେମାନେ ସେ ଯାକ ସବୁ। କରନ୍ତି। ସେଥିପାଇଁ ସେପଟେ ଏଭେଲେବଲ ପନି ପରିବା ପୁରା ଆଭେଲେବଲ।
ଜମିକୁ ସେମାନେ କେବେ ଖାଲି କରନ୍ତିନି, ଦେଖ ଏ ଯଦି ଧାନ ଯଦି ଲାଗିଥିବ ବିଲରେ କହିଲେ ସେ ତାଙ୍କର ଏଇ ଯୋଉ ବିଲ ହୁଡା ମାନଙ୍କରେ ସବୁ ଚଣା ଜାତୀୟ ଜିନିଷ ସ ସବୁ ଏଁ ମାନେ ଲଗେଇଥିବେ ଏଇ ଯୋଉ ଚଣା ଶାଗ ଯୋଉ ମକେଟ ହଁ ହଁ ହଁ।
ହଁ ବ୍ଲାକ୍ ବ୍ଲାକ୍ ଯୋଉ ଉପରେ ହେଇଥାଏ ସେଟା ନା? ସେ ଡାଲି ବି ହୁଏ ସେଟାରେ ନା କଣ ଆଉ ସେ ଯୋଉ ମିକ୍ସଚର ରେ ବି ସେଟା ପଡିଥାଏ ନାଇଁ କି? ସେଇ ଯାବ
ହଁ ଚଣା ଡାଲି ସେଗୁଡାକ ତାପରେ ଧାନ ଅମଳ ହେଇ ସାରିଲା ପରେ ସେମାନେ ସାଙ୍ଗେ ସାଙ୍ଗେ ବିରି, ମୁଗ ଏଗୁଡାକ ସବୁ ବିଲରେ ସବୁ ବୁଣି ଦିଅନ୍ତି। ତାଙ୍କର ବାର ମାସି ମାନେ ଫସଲ କରନ୍ତି ସେ ପଟ ସାଇ
ଭଲ ନା ସେମାନେେ ନାଇକ କି ମାନେ ତାଙ୍କୁ ଆଉ ଜମା ମାନେ କିଣିବାକୁ ପଡୁନଥିବ ନା ସେମାନେ ତ ଖାଲି ଚାଷ କଲେ ଖାଇଲେ ଆଉ। ତାଙ୍କର ନା ଏଭେଲେବୁଲ ମାନେ ମାନେ ଧାନ ବି ପୁରା ଏଭେଲେବୁଲ କାହିଁକି ନା ସେ। ସେପଟ ସାଇଡରୁ କଣ କି ଆମର ଏପଟେ ଏତେ ନାଇଁ ସେପଟ ସାଇଡ ସବୁ ରା ରାତିରେ ରୁଟି ନା ନାଇଁ ରାତିରେ ସବୁ ରୁଟି ଖାଆନ୍ତି। ଆଉ ଦିନ ବେଳେ ଭାତ। ଆଉ ପୁଣି ତାଙ୍କର ଏପଟେ ଆମର କଣ ମାନେ ଭାତକୁ ବେଶୀ ପ୍ରାୟୋରିଟି ଦଉଛନ୍ତି। ଭାତ ଅଧିକ ଆଉ ଆଇଟମସ କମ ଆମ ମାନେ ତରକାରୀ ଯାହାହଲେ ବି ଟିକେ କମ, ସେପଟେ କିନ୍ତୁ ନାଇ ଦେଖିବ ଭାତ ମାନେ ତାଙ୍କର ବହୁତ କମ କିନ୍ତୁ ଆଇଟମ ତାଙ୍କର ବହୁତ ଗୁଟେ ଥାଏ।
ଆଇଟମ୍ ଅଧିକା କିନ୍ତୁ ଆମର ଆମ ଜିଲ୍ଲାରେ କଣ କଣ ଚାଷ ହଉଛି ଜାଣିଛ? ଆମର ପାହାଡିଆ ଅଞ୍ଚଳରେ ଆମର ପାହାଡ଼ିଆ ଅଞ୍ଚଳରେ ଆମର ଏପଟେ ହମ୍ ହଳଦୀ। ତାପରେ ଆଉ ଗୋଟେ ମୁଖ୍ୟ ଜିନିଷ କାନ୍ଦୁଲ।
କାନ୍ଦୁଲ ହଁ ଠିକ୍ କହିଛ ଠିକ୍।
କାନ୍ଦୁଲ କାନ୍ଦୁଲ ଏଇଟା ସବୁ ପର୍ବତ ଯାକରେ ସବୁ ଲଗ ପକାନ୍ତି ସବୁ ଯାଇ କି ମୁଁ ବି ଦେଖିଛି ବହୁତ ମାନେ ଇଏରେ ମୁଁ। ଯାଇଥିଲି ଫାଷ୍ଟ ଟାଇମ ଗୋଟେ ଗାଁ ଭିତରକୁ ଯାଇଥିଲି ଏମିତି କାମରେ।
ହୁଁ।
ସେଠି ଦେଖିଛି ପୁରା ପର୍ବତର ଗୋଟେ ଗୋଟେ ଯୋଉ ଉଁ ଉଁ। ଏ ଛୋଟ ଛୋଟ ପାହାଡିଅ ଇଏ ପାହାଡ ଯାକରେ ସବୁ କାନ୍ଦୁଲ ସବୁ ଲଗେଇଛନ୍ତି।
ଆମର ଆମର ବି ଲଗା ହେଇଥିଲା କାନ୍ଦୁଲ ମାନେ ହୁଁ ଆମ ରିଲେଟିଭ ମାନେ ବି ସବୁ ଲଗାନ୍ତି କାନ୍ଦୁଲ, ଆଉ ଆମର ବି ବେଳେ ବେଳେ ମାନେ କଣ କହିଲ? ଏ ବେଶୀ ନାହିଁ ଚାରି ଛଅଟା ଗଛ ଏମିତି ଲଗା ହୁଏ ଖାଲି ସେ କେତ ହୁଏ କ ଗୋଟ ଥର ଡାଲ ରୋଷେଇ କଲେ ସରିଯିବ, ସେତିକି ଆଉ ସେଟା ବହୁତ ନା ଟେଷ୍ଟୀ ଆଉ ସେଇଟା ନା ଏଇ ଏରି ମାନେ ମାନେ ଉ ଟାଉନ ମାନଙ୍କର ସେଟା ମିଳୁନି ଯମା ସେ ଖାଇବା ଟା ମାନେ ସେ ଯୋଉ କାନ୍ଦୁଲଟା। ଟାଉନ ଏରିଆରେ ଜମା ମିଳୁନି ତାଙ୍କୁ ପଚାରିଲେ କହୁଛନ୍ତି ମୁଁଁ ମୁଁ ଗୋଟେ ଥର ଯାଇକି ଦୋକାନ ରେ ପଚାରିଲି ହେଲା। ଆଉ କାନ୍ଦୁଲ ଡାଲି ଅଛି କି ଦିଅ ବୋଲି ସେ ମତେ କହିଲେ ନାହିଁ କାନ୍ଦୁଲ ତ ଏଠି ମିଳିବନି ସେଟା ତ ସବୁ ଗାଁ ରେ ହିଁ ମିଳେ ନା ଏଠି ଆଉ କୁଆଡେ ମିଳିବ ବୋଲି ସ କହିଲେ ମତେ। ମୁଁ କହିଲି ହଁ ଠିକ ଠିକ ସେଟା ବି ମାନେ ଗାଁ ମାନଙ୍କର ସେଇଟା ବହୁତ ସେଟ ଏଇଟା।
ହୁଁ ହୁଁଁ ହୁଁ କାନ୍ଦୁଲ ଆମର ଏଇପଟେ ମିଳିବ ଦେଖିବା ଦେ ଆମର ରାଇକିଆ ହଉ, ଦାରିଙ୍ଗବାଡି ହଉ। ଏପଟେ ଯୀବର ମିଳିବ ନିଶ୍ଚିତ ଭାବରେ ଏଇଗୁଡାକ ସବୁ ଆଉ ଦେଖିବ ଅଧିକାଂଶ ଆଉ ଗୋଟେ ଜିନିଷ ମିଳୁଚି ପାଳୁଅ ପାଳୁଅ ଓରିଜିନାଲ୍
ସେଠି ହିଁ ପାଇବ ମୁ ଅଲଗା ଜାଗାରୁ କିଛି ତମେ ପାଇବି ସବୁ ଭେଜାଲ ଥିବ। ଏମତି ହେଲା। ଆଉ କିଛିଟା ଜିନିଷ ଯୋଉ ଜିନିଷ ତାଙ୍କର ସେଇପଟେ ଅଛି ଆମର ଏଇପଟେ ନାହିଁ। ଆଉ ଆମର ଯୋଉ ଏପଟ ଜିନିଷ ସେପଟେ ତାଙ୍କର ନାହିଁ ଓରିଜିନାଲ ତମେ ପାଇବୁନି ସେପଟ ଏଇଭଳିଆ ତମେ ହଳଦୀ
ନ୍ତି ମାନେ ତାର ଡାଲି ଟା ମତେ ବହୁତ ଭଲ ଲାଗେ।
ହଁ ସିଝେଇକି ବି ଖାଆନ୍ତି ନା ତାକୁ ସିଝେଇକି ଲୁଣ ବି ଦେବ ଲୁଣ ଦେଇକି ତାକୁ ପାଣିରେ ହଁ କଞ୍ଚା ବାଲା କଞ୍ଚା ବାଲା। କଞ୍ଚା ବାଲା ତାକୁ ଦେଖିବ ସିଝେଇବ ଖାଇବ, ସେଇଟା ଦେହ ପାଇଁ ବି ଭଲ ଭିଟାମିନ୍ ବି। ଆଉ ଖାଲି ଲୁଣ ଦେଇକି ସିଝେଇଥିବ ନା ପାଟିକୁ ବି ସୁଆଦ ଲାଗିବ ଖାଇବା ପାଇଁ।
କଞ୍ଚା ବି ସେ ଖାଇଲେ ଭଲ ଲାଗୁଛି ମତେ ମୁଁ ତ କଞ୍ଚା ବି ତାର ଖାଇଛି।
ଆମ୍ କଞ୍ଚା ବି ଖାଆନ୍ତି।
ହଁ ହଁ।
କଞ୍ଚା ବି ଖାଆନ୍ତି ଦେଖିବ ଆହୁରି ଏଗୁଡାକ ସବୁ। ଆମର ଆଉ ଆଉ ହଳଦୀ ହଳଦୀ ବି ଅରିଜିନାଲ ଆମର ଏପଟେ। ଆଉ ସେପଟେ କଣ ଓରିଜିନାଲ ପାଇବେ ହଳଦୀ ଏଇଠି ତ ବିଭିନ୍ନ ପ୍ରକାର କ
ନା ଏଇଠୁ ପରା ସବୁ ନେଇକିନା ହଁ ଏଠୁ ଏଠୁ ହଁ ଏଠୁ ନେଇକିନା ପା ସବୁ ମାନେ ବାହାରେ ଚାଷ କ ମାନେ ସରି ବିକୁଛନ୍ତି ମାନେ ମେଳା ଯୋଉ ହ ନଥାଉଛି କି ମାନେ ବହୁତ ଜାଗାରେ ଯଉ ମେଳା ଯାଉ ବସ୍ଥା ଅଛି ପୁସ୍ତକ ମେଳା କି ମେଳା ଯାଉ ସବୁ ଠାକୁରାଣୀ ଯାତ୍ରା କି ଯାହା ବି ସବୁ ହଉଛି। ସେଠି ସବୁ ଏଇଠୁ ହଳଦୀ ଯାଇକିନା ମାନେ ବହୁତ ମାନେ ପଡୁଛନ୍ତି, ହଁ, ମହତ୍ସବ ହେଲେ କଣ ହେଲେ।
ଆ, ଝୁଣା ଇଏ, ଯୋଉ ମହୁ, ଆଉ ଗୋଟେ ଦେଖିବ
ହଁ
ଦି କଫି, ଚା ହୁଏ। ଦି ଜାଗାରେ, ତିନି ଜାଗାରେ, ସବୁ ଅଛି କଫି ଆମ ଜିଲ୍ଲାରେ, ତ ସେଟା ଗୁଡାକ ସବୁ ନେଇକି ସବୁ ବାହାରେ ବିକ୍ରି କରୁଛନ୍ତି ଆଉ ଆଉ, ଜଙ୍ଗଲ ଜାତ ଜିନିଷ ଆମର ଏପଟୁ ବେଶୀ ମିଳିବ ନା।
ହଁ, ହଁ, ଠିକ୍, ଠିକ୍।
ଏମିତି ଆଉ ଗୋଟେ ଯୋଉ ମିସେଇଛ ନା ନାଇଁ, ଯେ ସୋରିଷ ଭଳିଆ ହେଇଥିବ ଆମର ଆଦିବାସୀ ମାନେ ସେଇଟା ଇଏ କରନ୍ତି, କୁଇରି, କୁଇରି, କୁଇରି।
ଟି ହୁଁ, ସେଟା ନା ଜାଣିଛ ବହୁତ ଟେଷ୍ଟି ମାନେ
ହଁ, ଗୋଟେ ଜାଗା ଏଇଟା ଆମର, ଆଦିବାସୀ ଲୋକ ମାନେ ସବୁ ଉତ୍ପାଦ କରନ୍ତି। ସେ ସେଇଟା ଏମିତି, ଧଳା, ଧଳା ହେଇଥିବ ସୋରିଷ ଟାଇପ ର ହେଇଥିବ।
ଜାଣି, ଜାଣିଛି, ସେଟା ଖାଇଛି, ଖାଇଛି ବି, ଖାଇଛି ବି ସେଟା।
ସେଇଥିରେ ଖିରି ତିଆରି କରବ, ଖିରି ତିଆରି କରି ଖାଇବ, ଏତେ ସୁ ସ୍ଵାଦ କହିବାକୁ ନାଇଁ, ତୋମେ ଏଇ ଚାଉଳ କ୍ଷୀରି ତୋମକୁ ତଳେ ପୂଜିବ।
ମୁଁ, ମୁଁ ସେଟାରୁ କଣ ଖାଇଛି କଇଲୁ ଭାତ ଖାଇଛି। ସେଇଟା ଏକ୍ଚୁଲି କଣ କହିଲ? ଆ, ମାନେ ଆଘକାଳରେ ହେଲା, ସେଇଟା ବି ଗୋଟେ ଭା ତ ଭଳିଆ ହିଁ ସବୁ ଖାଆନ୍ତି। ଆମ ଜେଜେମା ଯେତେବେଳେ ବଞ୍ଚିଥିଲେ, ସେ ଟାଇମ୍ ରେ ସେମାନେ ଖାନ୍ତି। ଆଉ ମୋତେ ଏବେ ବି ସେଇଟା ପସନ୍ଦ, ଆମର ତ ଏପଟେ କିଛି ହଉନି, ହେଲା ସେ ଯାକ ବଟ୍ ମୋତେ ସେଇଟା ବହୁତ ପସନ୍ଦ, ସେଟା ନା ଭାତରେ ଦେଖ ତୋମେ ଏମିତି ନର୍ମାଲି ଭାତ କରିବ। ଆଉ ସେଇ ଭାତ ଟା ଅଳ୍ପ ତୋମେ ପକେଇଦବ। ପୁରା ମାନେ, ଗାଁ ର ଯୋଉ ବାସି ପଖାଳ ଯେମିତି ହୁଏନି କି, ସେମିତି ହିଁ ତାର ସ୍ମେଲ୍ ଆସିବ, ଆଉ ପୁରା ସେତେ ମାନେ, ଏତେ ବହୁତ ଟେଷ୍ଟି ସେଟା, ଜାଣିଚ ନାଇଁ। ଜାଣିଚି, ଜାଣିଚି, ସେଇଟା ବି ଜାଣିଚି, ମୁଁ ଯେ ଏବେ ସେଟା କାଇଁ ଚାଷ କରୁନାହାନ୍ତି ଆଉ ନେଇକି ସେଟା। ସେଇଟା ତ, ପୁରା ଲୋପ ପାଇଲାଣି ମୋତେ ଲା ଯାହା ଲାଗୁଚି।
ଏବେ ସରକାରଙ୍କ ତରଫରୁ ସବୁ ଏ ସେଥିପାଇଁ ପା ସଚେତନ କରୁଚନ୍ତି ସବୁ। ସଚେତନ କରୁଚନ୍ତି, କେମିତି ସେ ଯାକ ଯେମିତି ଏ ମାନେ ଲୋପ ପାଇ ନ ଯାଉ। ଶୁଆଁ, କୁଇରି, ମାଣ୍ଡିଆ, ଦେଖୁଚ କି ନାଇଁ କେତେ ଯୋଜନା ସବୁ। ଏଁ, ସରକାରଙ୍କ ତରଫରୁ ସବୁ ଲୋକମାନଙ୍କ କୁ ସବୁ ଖ, କହୁଚନ୍ତି ଏଇ ଜିନିଷ ଗୁଡ଼ାକ ଖାଅ। ଏଇ ଖାଦ୍ୟ ଗୁଡାକ ଖାଅ, ଖାଇଲେ ଦେହକୁ ଭିଟାମିନ୍ ଆସିବ। ଏତେ ପ୍ରକାର ରୋଗ କାହିଁକି ହଉ ଚି ଏବେ, ଏଇ ଅରିଜିନାଲ୍ ଜିନିଷ ନ ମିଳିବା ଯୋଗୁ। ଯେ ଉତ୍ପାଦନ ତ କରୁନାହାନ୍ତି। ଚାଷ ବାସ କରୁନାହାନ୍ତି, ଖାଉନାହାନ୍ତି ଗଲା ଆଉ। ଖାଲି ଫାଷ୍ଟ ଫୁଡ୍ ଖାଇକି ରହିଛନ୍ତି। ଆଉ କଣ ହବ ଅବସ୍ତା, ଉଁ, ହୁଁ, ଆଉ ତୋମେ କଣ କରୁ ଚ କର ଆଉ।
ହଁ, ହଉ ଠିକ୍ ଅଛି, ଠିକ୍ ଅଛି। ହଁ ହଉ, ଠିକ ଅଛି, ହଉ।